ହ୍ୟାଲୋ ହୁଁ।
ହଁ କଣ କରୁଥିଲ?
ଏଇଠି ଅଛି ତଳେ ଆଡେ।
ଉଁ ହୁଁ ଆଉ ଏବେ କଣ ଗରମ କେମିତି ଅଛି?
ଉଁ ଗରମ ତ ଯୋରେ ଆଉ ପଇଁତିରିଶ ଡିଗ୍ରୀ ଚାଳିଶ ଡିଗ୍ରୀ ପରେ ରହୁଛି ଆଉ।
ଓହୋ ଆଉ କରେନ କେମିତି ରହୁଛି ଗାଁ ରେ।
କରେଣ୍ଟ। ପ୍ରାୟ ଟାଇମ ପାରକଟ ଏବେ ବି ପାରକଟ ଅଛି।
ହୁଁ ହୁଁ ଗାଁ ରେ ତ ଅଧିକ ପାରକଟ ହୁଏ ନା ଏଇ ଖରାଦିନେ।
ଗାଁ ରେ ବେଶୀ ଖରାଦିନେ ପାରକଟ ହୁଏ ଏବେ ଟିକେ କମ କମିଛି ଟିକେ ଆଉ।
ଓହୋ ଆଉ ବର୍ଷା ହଉଛି।
ନାଇଁ ବର୍ଷା। ବର୍ଷା ହେତେ ନାହିଁ ଗାଁରେ ବେଶୀ ବର୍ଷା ନାହିଁ।
ଓହୋ ତାହେଲେ ତ ଯେତୁ ବର୍ଷା ନାହିଁ ତାହେଲେ ଗରମ ଟା ଅଧିକ ରହୁଥିବ।
ହୁଁ।
ଆଛା ଆଉ ଆଜି କଣ ଖାଇଛ?
ଆଜି ଗରମ ଭାତ ଡାଲି ଶାଗ। ଟା
ହଁ ନର୍ମାଲ ଖାଇବା। ଉଁ ହୁଁ କଅ ଆଜି ମାନେ ମଳିବାର ପାଇଁ ଭଇଛି ନା ଏମତି
ନା ମ ଘରେ ହେଇଥିଲା ନା ଖିଆହେଇଥିଲା ଆଉ। ମୋର ହିନ୍ତୀ ନାହିଁ ସୋମବାର ଶନିବାର।
ଭେ ମାନେ ନନ ଭେଜ କେବେ କେବେ ଖାଅ?
ନନଭେଜ ବା ସୋମବାରକୁ ଆଉ ଶନିବାରକୁ ଛାଡିଦେଲେ।
ହୁଁ।
ଆଉ ସବାରେ ମଙ୍ଗଳ ବୁଧ ଗୁରୁ ଶୁକ୍ର। ରବି।
ହୁଁ ହୁଁ। ଆଉ ଗାଁ ରେ ଏବେ ସବୁ କଣ ସବୁ ପର୍ବପର୍ବାଣିୀ ଚାଲିବ?
ଗାଁରେ ଏବେ ରଜ। ପଣାଲି କୁଣାଲି କ୍ରିକେଟ ଫ୍ରିକେଟ ସବୁ ହବ।
ରଜରେ ପୁଅ ମାନଙ୍କର ପୁଅ ମାନଙ୍କର କ୍ରିକେଟ ଟୁର୍ଣ୍ଣାମେଣ୍ଟ ହବ।
ହୁଁ।
ହଁ ହଁ। କେମିତି କଣ ରହୁଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ କେତେ କଣ ଟିମ ଆସିବେ କେମିତି କଣ ତମର ପ୍ରୋସେସ୍ ରହିଛି?
ଆମରି ଏଇ ଆମ ପଞ୍ଚାୟତ ପିଲା ଖାଲି ଖେଳିବେ ଆଉ
ହୁଁ ହୁଁ।
ସବୁ ଏଇ ପଞ୍ଚାୟତ ରୁ ଚାରିଟା ଟିମ୍ ଡିଭାଇଡ ହବ ସବୁ ମିଶିକି ରହିବେ ଆଉ। ଚାରିଟା ଟିମ୍ ଖେଳ ଖେଳିବେ ଆଉ ସମସ୍ତଙ୍କ ସାଥିରେ ଆଉ।
ଓହୋ ପଞ୍ଚାୟତ ମାନେ ପଞ୍ଚାୟତରେ କେତେଟା ଅଛି ଗାଁ? ନା ଏମିତି କିଛି ନାହିଁ ଯୋଉ ହୁଁ ହୁଁ ସେ ପଞ୍ଚାୟତରେ କେତେଟା ତମ ପଂଚାୟତ ରେ କେତେ ଟା ଗାଁ ଅଛି?
ଗୋଟେ ଗାଁ ପା।
ହଁ। ସେଥିରୁ କଣ ଏଇ ଯୋଉ ପଞ୍ଚାୟତ ରୁ ଗୋଟିଏ ଗାଁ ରୁ ତମେ ଚାରିଟା ଟିମ୍ କରିଛ।
ହୁଁ ଚାରିଟା ଟିମ୍।
ଓଁ ହୋ। ମାନେ ଏତେ ପିଲା ଅଛନ୍ତି ଏବେ ଗାଁ ରେ? କ୍ରିକେଟ ଟୁର୍ଣାମେଣ୍ଟ ପାଇଁ।
ଟୁର୍ଣ୍ଣାମେଣ୍ଟ ପାଇଁ ତ ଚାରିଟା ଟିମରେ ଏଗାର ଜଣ ହିଁ ଦରକାର।
ହୁଁ ହୁଁ।
ବାଇଶି ଉ ଏଗାର ଏଗାର ବାଇଶି ହେଲେ ଚଉରାଳିଶ ଟା ପିଲା ଦରକାର। ଆଉ ସେମିତି ଅଛନ୍ତି ସାତ ଆଠଟା ଲେଖେ ମିଶିକି ସବୁ ଟିମ ରେ। ପନ୍ଦର ସତରଟା ଲେଖେ ପିଲା ଅଛନ୍ତି ଟୋଟାଲ ଷାଠିଏ ସତୁରି ପିଲା ହେବେ। ନଦି ଜର୍ସି ଫର୍ସି ସମ ଆମରି ଚଉ ଚଉଦ ପନ୍ଦର ଷୋହଳ ଆମରି ହବ ଟୁର୍ଣ୍ଣାମେ୍ଟ।
ତିନି ଦିନ?
ପନ୍ଦର ତାରିଖ ଆଉ ଷୋଳ ତାରିଖରେ।
ଓହୋ ମାନେ ଟିମ୍ ସିଲେକ୍ସନ ହେଇଗଲାଣି?
ହଁ। ଟିମ୍ ସିଲେକ୍ସନ୍ ହେଇଗଲାଣି ଜର୍ସି ସବୁ ହେଇଗଲାଣି।
ଜର୍ସି ମାନେ ସବୁ ଟିମ୍ ର କୋଡ୍ ରହିଲା। ହୁଁ କଲର କଣ ଅଛି?
ରହିଛି ଉ ବ୍ଲୁ ଗୋଟେ ଟିମ୍ ବ୍ଲୁ ୱାଇଟ୍ ଗୋଟ ଟିମ୍ ଗୋଟେ ଅରେଞ୍ଜ ୱାଇଟ୍ ଗୋଟେ ଟିମ୍
ହୁଁ।
ଆଉ ଏମତିକି ଗୋଟେ ବ୍ଲାକ୍ କଲର ଗୁରେ କରିଛନ୍ତି ବ୍ଲାକ୍ ହ୍ୱାଇଟି
ହୁଁ।
ରେଟ୍ ଫେଟ୍ ଇରା କରିକି ମିଶେଇକିତି କରିଛନ୍ତି ପୁରା ଆଉ।
ଓହୋ। ଏଇ ଯଉ ଜର୍ସି କୋଉଠି ମାନେ ସେ ପାଖାପାଖି କୋଉଠି ଦେଇଛ ନା ଏମିତି ଅନଲାଇନ ଅର୍ଡର।
ଏଠି ଆମରି ବନାହଉଛି ନରସିଂହପୁର।
ନରସିଂହପୁରରେ?
ନରସିଂହପୁରରେ ଜର୍ସି ବନାହଉଛି।
ଓହୋ ସେ ସେଇ ଜର୍ସି ଭି ସବୁ କଣ ନମ୍ବର ନମ୍ବର ନା ନାଁ ରହୁଛି?
ନମ୍ବର ରହିବ ନିଜ ନାଁ ଲେଖିବ ପଛକରେ।
ହୁଁ ହୁଁ।
ଧର ଉଁ ଜଣଙ୍କ ନମ୍ବର ପଡୁଚି ସାତେ। ତା ତା ତା ଉପରେ ତା ନା ଲେଖା ହବ ଉଁ ନା ଲେଖା ହବ।
ହୁଁ, ହଁ। ଏଇ ଯେମିତି ଆମର କ୍ରିକେଟର ଯେମିତି ରୋହୁଛି ଜର୍ସି ନା ସହିତ ନମ୍ବର ରୋହୁଛି। ସେଇ ଟାଇପର ଆଉ ଅଃ। ଆ ପାଇଁ ଯୋଉ ଟୁର୍ଣାମେଣ୍ଟ ହବ ତାର ଯାହାହେଲେ ବି ଯାହା ସବୁ ଖର୍ ର୍ଚ୍ଚ ହବ ସେ ସବୁ କେମିତି କଣ ଖର୍ଚ୍ଚ କେମିତି ଆରେଞ୍ଜ କରୁଚ ନା ନିଜେ ।
ରା ସବୁ ଯୋଉ ପିଲା ଖେଳିବେ ପଞ୍ଚାୟତ ଆଗୁରୁ ଯେତିକିଟା ପିଲା ବର୍ତ୍ତମାନ ବଛା ହେଇକି ଅଛନ୍ତି ଜର୍ସି ପାଇଁ ସେମାନେ ତାଙ୍କ ହାତରୁ ପଇସା ଦେବେ ତିନିଶହ ଲାଖେ ତିନିଶହ ଦଶ ଟଙ୍କା ଲାଖେ।
ଓହୋ ମାନେ ଗୋଟେ ଜର୍ସିିକୁୁ ତିନିଶହ ଦଶ ଟଙ୍କା ଲାଖେ ପଡୁଛି।
ହଁ।
ଏଟା ତ ମାନେ ଏକାଠି ଯେହେତୁ ଆକାରରେ ହୋଉଛି ତ ଉଁ ଏତିକି ପ୍ରାଇସ୍ ନା କମ ପ୍ରାଇସ୍ ରହିବ ଯେହେତୁ ତମେ ଷା ଠିଏ ସତୁରିଟା ଜର୍ସି ମଗୋଉଚ।
ଥିବ ନା ଏଟା ଏକାଠି ହୋଉଛି ଏତିକି ତିନିଶହ ଦଶ ଟଙ୍କା ଲାଖେ।
ଓହୋ। ଆଉ ଯାହା ତମର ଟ୍ରଫି ରହିଲା କି ଅମ୍ପାୟାର ଏଇ ସବୁ କ୍ରି କେଟ୍ ଯାହାବି ଇନଷ୍ଟ୍ରୁମେଣ୍ଟ ସେ ସବୁ କେମିତି କଣ ଆରେଞ୍ଜ କରିବ।
ହେ ସବୁ ପିଲା ଦେବେ ସବୁ ପାଁଆଶ ଲାଖେ ବଡ ପିଲା ଯୋଉ
ଓହୋ ମାନେ ବଡ ପିଲାଙ୍କ ପାଇଁ ପାଁଶ ଶହ ଲାଖେ ମାନେ ଚାନ୍ଦା ପଡିଛି।
ବଡ ପିଲା ପାଁଆଶ ଟଙ୍କା ନାଖେ ଦେବେ ଆଉ ଚାରଟା ଟିମ ର ରଖା ହେଇଚି ଯୋଉ ମେନ୍ ମେନ୍ ପିଲା ଗୁରା।
ହୁଁ ହୁଁ ହୁଁ।
ମାନେ ଭଳିଆ ପିଲା ଯୋଉଟା ସବୁ ଅଛନ୍ତି ବଡ ବଡ ପିଲା ସେମାନେ କିଛି ଦେବେ।
ଓହୋ ମାନେ ତମର କା ମାନେ କାଟାଗୋରୀ ହିସାବରେ ଯିଏ ଯୋଉ ଉଲ ପୋଜିସନ୍ ରେ ରହିଛନ୍ତି ସେ ପୋଜିସନ୍ ହିସାବରେ ସେମାନେ ସେତିକି ପଇସା ମାନେ ଦେବେ କଣ୍ଟ୍ରିବୁଟ କରିବେ ହଁ। ଚ୍ଛା ମାନେ କ୍ୟାପଟେନ୍ ଉଁ ଉଁ ମାନେ ଯିଏ ଭଲ ଖେଳୁଛି ତାକୁ କ୍ୟାପଟେନ୍ ବନେଇଛ ନା ଏମିତି ମାନେ ନାଇଁ
ତି ଭଲ ଯାଏ ଖେଳଛି କ୍ୟାପଟେନ୍ ନୁହଁ ବଡ ବଡ ପିଲା ଗୁରାଙ୍କୁ କ୍ୟାପଟେନ୍ କରାହେଇଛି ଆଉ।
ହୁଁ ହୁଁ ମାନେ ବୟସରେ ଯୋଉମାନେ ବଡ ଯୋଉମାନେ ହଁ।
ବଡ଼ ମାନଙ୍କୁ ଆଉ।
ହୁଁ ହୁଁ ହୁଁ ହୁଁ। ଆଚ୍ଛା। ଆଉ ଏବେ କଣ ପ୍ରାଟିସ୍ ହେକା କରୁଚ ନା ଏମିତି ଖାଲି ନର୍ମାଲି । ଏଁ ଅଛ ମାନେ
ପ୍ରାଟିସ୍ ହୋଉଚି ନା। ପ୍ରାଟିସ୍ ଆମର ଚାରଟା ସାଢେ ଚାରଟା ପରେ ଆରମ୍ଭ ହୋଉଚି ସାଢେ ଛଅଟାରେ ସରୁଛି।
ଅଃ ଏ ଖରା ଦିନକୁ ତ ଭଲ ମାନେ ଏତେ ଚାରଟା ବେଳୁକୁ ତ ଖରା କମି ନଥିବ।
ସାଢ଼ ଚାରଟାରେ ପାନ୍ସଟା ପ ବେଳୁକୁ ଖରା କମୁଚି ଯାଇଁକି। ଚାରଟା ପଇଁଚାଳିଶ ପାଞ୍ଚଟା ଆଳୁକୁ ଆଉ। ହୁଁ।
ଆଇ ଯୋଉ ଉଁ ତମର କ୍ରିକେଟ ସବୁ ଯୋଉ ଇସ୍ ଷ୍ଟ୍ରୁମେଣ୍ଟ ଗୁରା ଯେମିତି ହେଲା ୱିକେଟ ହେଲା ବ୍ୟାଟ୍, ବଲ୍ ଏସବୁ କୋଉଠୁ ପୁଁ ପୁଣି ଆରେଞ୍ଜ କରୁଛ ନା ତମର ପୁରା ଅଛି ଏଁ
ଏରା ଆମର ଯୋଉ ମ୍ୟାଚ ସବୁ ଜିତା ହଉଛି
ହୁଁ ହୁଁ ହୁଁ।
ଧର ଯୋଉଠି ୱିନ୍ କରିକି ଆଇଲୁ ତିନି, ଚାରି ହଜାର ଟଙ୍କା ମିଳିଥବ କି ଯାହେଲେ ଦି ହଜାର ପ୍ଲସ ମିଳିଥିବ।
ହଁ।
ସାଙ୍ଗେ ସାଙ୍ଗେ ଗୋଟେ ବ୍ୟାଟ୍ କିଣାଣ ହେଲା। କି ଆଉ ଗୋଟେ ଯାହା ହେଲେ ଗୋଟେ କିଛି କିଣା କିିଣି ହେଇଗଲା ଆଉ ସେମିତି ରହି ରହି ବି‌ ବ୍ୟାଟ ତ ୱିକେଟ ବି କିପର ଗ୍ଲୋସ ସବୁ ଅଛି।
ହୁଁ ହୁଁ ହୁଁ ଆଛା ଯୋଉ କ୍ରିକେଟ ର ଯୋଉ ଟୁର୍ଣ୍ଣାମେଣ୍ଟ ତା ପାଇଁ ଅଲଗା ହ ମାନେ ତମକୁ ସାହାଯ୍ୟ କରୁଛନ୍ତି କି ମାନେ ତମେ ତ ଏଇଟା ହଉଛି ତମର ଅ ଯୋଉମାନେ ଖେଳୁଛନ୍ତି ସେମାନେ ସେଇଟା କ କରୁ ଅଲଗା ମେକ ଧର ତମ ହଁ ମାନେ ପଞ୍ଚାୟତର ଯିଏକି ପଞ୍ଚାୟତ ର ସଭାପତି ହେଲେ କି ଯିଏ ବି ତମର ବଡ ବଡ ଲୋକ ହ ସେମାନେ କିଛିଟା କଣ୍ଟ୍ରିବ୍ୟୁଟ କରୁଛନ୍ତି କି
ନାଇଁ ସେ ସେମାନେ କିଛିିନି ନାଇଁ
ଆଉ ତମେ ଯୋଉ ଟୁର୍ଣ୍ଣାମେଣ୍ଟ ଟା କରିବ ଗାଁରେ ମାନେ ପରମିସନ ଏମତି ଆଣୁ ଏମତି ଖାଲି ନର୍ମାଲି ଡିସାଇଡ କରିଛ
ଏମିତି ହେଲା ଏଇ ରଜକୁ ହୁଏ ଆଉ ଯାହାଲେ ଗୋଟ ଗେଷ୍ଟ ଫେ ଯାହାଲେ ଦକାା ହବ ଗୋେ
ହୁଁ ଗେଷ୍ଟ କାହାକୁ ଡାକିବ
ଗେଷ୍ଟ ଏ ଆମ ଏଇ ଲୋକାଲ ଲୋକ ସବୁ ପ୍ରେସିଡେଣ୍ଟ ଫେସିଡେଣ୍ଟ ସବୁ ଅଛନ୍ତି ସୁସାଇଟୁାଇ ଦୁାର
ହୁଁ ହୁଁ ହୁଁ ହୁଁ
ସେମାନେ ଆସିବେ ଆଉ ସରପଞ୍ଚ
ହଁ ହଁ ସରପଞ୍ଚ ସଭାପତି ତମର ଯୋଉମାନୋନେ ଗାଁ ରେ ଥିବେ
ହଁ
ଆ ତ ଗାଁ ରେ ତ ତମେ ଏଇ ଯୋଉ କ୍ଲବ ବନେଇଥିବ ଯୁବ ଗୋଷ୍ଠୀ ମାନଙ୍କର ଥିବ ସଂଘ ହୁଁ ସେଇଟା କେ ମାନେ ସେ ଏଥିରୁ ସେଥିରୁ କିଛିଟା କଣ୍ଟ୍ରିବ୍ୟୁସନ୍ ତମେ ବାହାର କରିବ ନା ସେଇଟା ଅଲଗା ଯେହେତୁ ଏଇଟା ତମ ମାନେ ଗାଁରେ ହେଉଛି
ସେଇଟା ପୁରା ଟୋଟାଲ ପଞ୍ଚାୟତ ଆାଗ ପିଲା ମିଶିକି ମାନେ ଆମ ଏଇ ନୂଆ ସେଇଟା କରୁଛି
ହୁଁ ହୁଁ ହୁଁ
ି ହେପ ଗୋଟେ କ୍ବ ଏକରୋେ କ୍ଲବ
ଉ ହଁ ତମର ମାନେ ଗାଁ ରେ ଦିଟା କ୍ଲବ ଅଛି ଗୋଟେ ଗୋଟେ ଉ ଉପର ସାହି ଗୋଟେ ତଳ ସାହି ସେମିତିରେ କ୍ଲବ ହିସାବରେ କିଛି ନାହିଁ ଏଇଟା ଯେହେତୁ ପଞ୍ଚାୟତରେ ହଉଛି ପଞ୍ଚାୟତ ହିସାବରେ ତମର ମାନେ ସେଇ କଣ୍ଟ୍ରିବ୍ୟୁସନ ଟା ଯାହାବି କିଛି ହଉଛି ଆଦାୟ ହଉଛି ସେଇ ହିସାବରେ କରିବ
ହଁ ହଁ
ହୁଁ ହୁଁ ଆଉ ଯୋଉ ମାନେ ଯ ଜିତିଲା ଆ ତାକୁ କେମିତି କଣ ମାନେ ରହୁଛି ପ୍ରାଇସ୍
ଜିତିଲେ ସେମିତି ଉଁ ଏଇଟା ତ ଗୁ ପ ଇଏ ପଚାଶ ତ। ଅ ଇଏ ଆମରି ଗାଁ ପିଲା ମି-ମିସିକି ଖେଳନ୍ତି ହଁ ଏମିତି ପ୍ରାଇସ୍ କିଛି ନାହିଁ ଖାଲି କ-କପ ଟା ଆଉ ଏଠି। ଖାଇବା ପିଇବା ଦୁନିଆ ଖାଇବା ପିଇବା ଉଁ ମଜା ଆଉ।
ହଁ ହୁଁ ଖାଇବା ପିଇବା ମାନେ ଙ୍କ ଅଁ ଆଇଟମ କଣ?
ଏ ନର୍ମାଲ ଚିକେନ, ଭାତ ଆଉ ଏମିତି ଯାହା ପାମ୍ପଡ ଫାମ୍ପଡ କରିବେ ଆଉ।
ହଁ ହଁ ସେଇଟା ମାନେ ଯେତିକି ଆସିଥିବେ ଇଁ ଖେଳିବା ପାଇଁ ସମ
ହୁଁ ଖେଳିବା ପାଇଁ ଆଉ ଏଇ ବାହାର ପିଲା ସବୁ ଯିଏ ସାହାଯ୍ୟ ଫାହାଜ୍ୟ କରୁଛନ୍ତି।
ହୁଁ ହୁଁ ହୁଁ।
ସମସ୍ତଙ୍କ ପାଇଁ ହବ ଶହେ ଦେଢ଼ଶହ ଲୋକ ଭଳିଆ।
ଶହେ ଦେଢଶହ ଲୋକ ଉଁ ମାନେ ଖାଇବା ଆରେଞ୍ଜ ପୁଣି ରୋଷେଇ ପାଇଁ ତମେ ପୁଣି କାହା କୁ ଗୋଟେ ଉଁ କହିବ ରୋଷେଇ ଅର୍ଡ଼ର।
ଏ ଆମ ଏଇ ଗାଁ ଗାଁ ଲୋକ ହିଁ କରିଦେବେ ମ।
ଗାଁ ଲୋକ ମାନେ ଏମିତି ସାହାଯ୍ୟ କରିବେ ନା ତାଙ୍କୁ ପୁଣି ତମେ କିଛି।
ନାଇଁ ନାଇଁ ସିଏ ଯାଇଁ କରିବେ ନା ସମସ୍ତେ ମିଶିକି ସବୁ।
ହୁଁ ହୁଁ ଏଇଟା ଗୋଟେ ଭଲ ମାନେ ଏକତା ରହିବ ସମ ତେ ଆସିବେ ମିଶିବେ ହୁଁ। ସେ ସବୁ ପିଲା ପ୍ରାୟ ଏଇ ଯୋଉ ରଜ ପାଇଁ ଯିଏ ଯୋଉଠି ବି ଅ ଅଛନ୍ତି ବାହାରେ ସେମାନେ ସମସ୍ତେ ଆସିଲେ ଏକାଠି ହେଇକି ଏଇଟା ଗୋଟେ ଏ ଖେଳିବ ଆଉ।
ହଁ।
ଆଚ୍ଛା। ସେଥିରେ ଗାଁ ମାନେ ଗୋଟେ ପଞ୍ଚାୟତ ରେ ଷାଠିଏ ସତୁୁରୀ ପିଲା ମାନେ ଗୋଟେ ଏଇପଟୁ ରହୁଛନ୍ତି। ଆସିବା ପାଇଁ।
ହଁ ଗୋ ଆମ ଏଇପଟୁ ତ ବେଶୀ ପିଲା ରହୁଛନ୍ତି।
ହଁ ହଁ ଏମିତି ଏଜ କିଛି ଲିମିଟେଡ ଅ ଅଛି ନା ନାଇଁ ଅଟ ମାନେ ଅଠର ବର୍ଷରୁ।
ଏଠି ଲିମିଟ ନାହିଁ ଯିଏ ଯେତିକି ବର୍ଷ ଯାହା ଛୋଟ ପିଲା ଟେ ଖେ ଚାହିଁଲେ ବି ଖେଳି ପାରିବ। ମାନେ ହେମିତି ଗୋଟେ ଖେଳିଲା ଭଳିଆ ପିଲା ହେଇଥିବ ଆଉ।
ହୁଁ ହୁଁ। ମାନେ ଟିକେ ଏକ୍ସପେରିଏନ୍ସ ହେଇଥିବ ସେ ଜାଣିଥିବ କ୍ରିକେଟ ବିଷୟରେ ହେଲେ ଏ ତମେ ତାଙ୍କୁ ମାନେ ନଉଛ।
ହୁଁ।
ହଁ ହୁଁ ଆଉ ଅମ୍ପେୟାରରେ ସେ ଯୋଉ କାହାକୁ କେମିତି କଣ କରୁଛ ନା ଏକ୍ସପେରିଏନ୍ସ। ସେ ଯାହାର ଥିବ।
ଏସ୍ପିନେସନ ଯାହାର ଥିବ ଅଧି
ହୁଁ ହୁଁ ଆଁ କାରଣ ସେ ହଁ। ବା ସେ ମାନେ ଉଁ କିଛିଟା ପାନ୍ତର ଅନ୍ତର କହିପାରିବ ନା। ନ୍ୟୁଟ୍ରାଲ ରହିବ। ହୁଁ ସେଇ ହିସାବରେ ତମକୁ୍ କ୍ୟାପଟ ମାନେ ଅମ୍ପାୟାର ଚୂଜ କରିବା ପାଇଁ ପଡିବ।
କ୍ୟା ଅପେୟାର ଏଇଠି ଅଛନ୍ତି ଉଁ ଭଲ ଭଲ ଆମ ସାର୍ ମା